ହଁ କଣ କରୁଚ?
ଏଇ କିଛି ନା ଏମିତି ରୁମ ରେ ବସିଥିଲି ଆଉ।
ଉଁ ହୁଁ ଆଉ ଆମର କୁହ ଗୋଟେ ଟପିକ ମାନେ ବିଜ୍ଞାନ ଆମର କେତେ ଉପକାରିତା କୁହ ଉପକାରିତା ଆଉ ମାନେ ଭଲ ଯେତିକି ଭଲ ସେତିକି ଖରାପ ତା ବିଷୟରେ କିଛି କୁହ? ମାନେ ସାଇନ୍ସ ଆଜି ଆଗରୁ ହଁ ମାନେ ଆଗରୁ ତ ସାଇନ୍ସ ଏତେ ନଥିଲା। ମେଡ଼ିକାଲ ଏତେ ନଥିଲା, କମ୍ପ୍ୟୁଟର ନଥିଲା। ଏବେ ହେବା ଦ୍ଵାରା କେତେ ଲାଭ ହଉଛି ଆଉ କେତେ ଖରାପ ହଉଛି କୁହ?
ହଉ, ମୁଁ ହଁ, ହଁ ଆକ୍ଚ୍ଯୁଆଲି ଡା ମାନେ ଡକ୍ଟର ତ ଆଗରୁ ଏତେ ନ ଥିଲେ କାଣ ଘରୋଇ ଚିକିତ୍ସା ସବୁ କରୁଥିଲେ ହଁ।
ଏଁ ମାନେ ଯେତିକି ଲାଭ ହୋଇଚି ତାର କ୍ଷତିବି ଫ୍ୟାଚି ହେଇଯାଉଛି ମାନେ ଉଁ ଯୋଉମାନେ ତାର ଉପକାରିତା ନେଇ ପାରୁଚନ୍ ନାଁ ନୋଉଚନ୍ ସେମାନେ ନେଇ ଜାଣିନାହାଁନ୍ତି ସେମାନେ ନେଇପାରୁନାହାନ୍ତି।
ହୁଁ ଏବେ ତ ମାନେ ଏଇଟା ମାନ୍ ଡକ୍ଟର ଯୋଉ ମେଡ଼ିକାଲ୍ ଆଉ ଇଏ ତାଆବରେ ଆଗରୁ ଗାଁ ମାନଙ୍କରେ କେତେ ଲୋକ ମରି ଯାଉଥିଲେ ଗାଡ଼ି ସୁବିଧା ନଥିଲା। ଆଉ ମାଏ ମାନେ ବହୁତ୍ ଦୂରରେ
ଆଗୁରୁ ଦିଦି ହାତରେ ଅପରେସନ୍ ଅପରେସନ୍‌ କରୁଥିଲେ ଏବେ ତ ମେସିନ୍ ହେଇଗଲାଣି।
ହଁ ମେସିିନ୍ ହେଲାଣିି ତା ପରେ ଗୋଟେ ତସ୍ ସୁବିଧା ହୋଉଛି କି ମାନେ ଶୀଘ୍ର ହେଇଯାଉଛି ରିକଭରି ଲୋକମାନେ ହେଇ କରୁଚନ୍ତି ଆଗରୁ କ୍ୟାନ୍ସର୍ ତେ ଏତେ ଲୋକଙ୍କର ନଥିଲା ରୋଗ। ଏବେ ତ ଘରେ ଘରେ କ୍ୟାନ୍ସର ହୋଉଚି ଆଗରୁ କ୍ୟାନ୍ସର ଶୁଣିଲେ ଭାବ୍ କୁହନ୍ତି ଭୋହୁତ ବଡ଼ ରୋଗ ଉଁ କିଛି ବି ହେଇଯାଏ ମାନେ ମରିବି ଯାଆନ୍ତି ତା କାରଣ ଟ୍ରିଟମେଣ୍ଟ ହେଇବୁ ହୋଏ ହେଇପାରୁନଥିଲା ମେଡ଼ିସିନ୍ବବି ମିଳୁନଥିଲା ତାର। ଏବେ ତ ମାନେ ନର୍ମାଲେ ଏବେ କହୁଛନ୍ତି ବ୍ରେଷ୍ଟ କ୍ୟାନସର୍ ହେଲେବି କୋଉ କେମ୍ଦିକି ନରମାଲ କିଛି ନାଇ ଭଲ ହେଇଯିବେ ଇଏ ହେଇଯିବେ ସୁବୁ କହୁଚନ୍ତି ହଁ। କିନ୍ତୁ ଆଗୁରୁ ତ କେତେ ଇଏ ହଉଥିଲା ସେଇଟା ଗୋଟେ ଭଲ ହଉଚି। କିନ୍ତୁ ଏବେ ଆମେ ଯୋଉ ଆଗୁରୁ କଣ ସବୁ ଦେଶୀ ଖାଦ୍ୟ ଖାଉଥିଲେ। ମାନେ ଆମ ବାପ୍ ମା ହେରିକାତ ସବୁବେଳେ ଦେଶୀ ଖାଦ୍ୟ କହିଲେ ଚଳେ ଏବେସବୁ ଯେଉ ଇ ଇଜେକ୍ସନ୍ ଦିଆ ଖାଦ୍ୟଯୋଉ ଖାଉଚନ୍ତି ପନିପରିବା ଖାଉଚନ୍ତି ତ ଆମର କି କି କ୍ଷତି ହଉଚି ସେଥିପାଇଁ ଦେଖିବ ଗୋଟେ କିଲୋମିଟର ଦି କିଲୋମିଟର ମେଡ଼ିକାଲ ହିଁ ତମକୁ ମିଳିଯାଉଚି ଯେତିକି ୟାମ୍ ଘର ବଢ଼ି ବଢ଼ି ଚାଲୁଚି ସେତିକି ମେଡ଼ିକାଲ୍ ବି ବଢ଼ି ବଢ଼ି ଚାଲୁଛି କାରଣ ରୋଗ ସେତିକି ହେଉଛି। ଗାଁରୁ ସମସ୍ତେ ଆସିକି ସବୁ ସହରରେ ରହିଲେ। ଆଉ ତ କୁଅ କୁଆଡ଼ୁ ଆଉ ଚାଷ୍ ସେ କୁଆଡ଼ୁ କରିବେ ତେ ଇଞ୍ଜେକ୍ସନ୍ ଦେଇକି ଏମ୍ତି ଫାର୍ମ କରିକି ସେଗୁରାକ ହଁ ଖାଇବା ପାଇଁତ ଲୋକଙ୍କର ଜରୁରୀ ନା ତ ପନିପରିବା ତେମାନେ ଇଏ କରୁଚନ୍ତି ଆଉ ଦେଶ୍ ସିବ୍ ଯେମ୍ତି ଅକେଜ୍ନାଲି ଯେମ୍ତି ଆମର ସିଜିନ୍ ଅନୁସାରେ ପନିପରିବା ହଉଥିଲା। ଏବେ କଣ ହଉଚିକି ସେମ୍ତି? ଏବେ ସବୁବେଳେ ପନିପରିବା ମିଳୁଚୀ କୋବି ଆଗୁରୁ
ଏବେ କିନ୍ତୁ ଯେତ୍ ସେମାନେ ସବୁ ବିଲ୍ଡିଙ୍ଗ୍ ହଉ କି ଯେତେ ସବୁ ଜିନିଷ ହଉଚି ଗୋ ପୁରା କାଟି ଦଉଚନ୍ତି। ଗଛ କାଟିଲା ବେଳୁ ବି ଆମ ପ୍ରମ ହଉଛି
ହଁ ଗରମ୍ କୋଉଠି ଆଗୁରୁ ଏତେ ହୋଉଥିଲା।
ଆଗୁରୁ ଏତେ ହଉନଥିଲା। ଆଗରୁ ବର୍ଷାବି ଠିକ୍ ଠାକ୍ ହଉଥିଲା। ଏବେ କିନ୍ତୁଉ ଗଛ କାଟିବା ଦ୍ଵାରା ବହୁତ୍ ସାରା ପ୍ରୋବ୍ଲେମ୍ ଦେଖା ଦଉଚି।
ହଁ କାରଣ ଲୋକ ପଡ଼ିଆରୁ ଘରତ ରହିୟାକୁ ତାଙ୍କୁ ଦରକାର ନା? ଆଗୁରୁ ସବୁ ଏରିଆ ଜଙ୍ଗଲ ଥିଲା। ହଁ ବେଶୀ ଏରିଆ ଜଙ୍ଗଲ ଥିଲା। ଏବେ ଜଙ୍ଗଲ କାଟ୍, ହଁ ହଁ କୁହନ୍ତୁ।
ମୁଁ ଏତେବେଳେ ସ୍କୁଲରେ ପଢ଼ୁଥିଲି ଭୋଉତ୍ ସାରା ଶୁଆ ଆଗୁରୁ ସବୁ ଶୁଆ ସାରି ସବୁ ଆସନ୍ତିନି। ମିଟୁ ସବ୍ ବହୁ ସାରା ଦେଖ୍ ହେବେ ତ ତାହାବି ଦେଖ ମାନେ କାଉବି ଆଉ ଦେଖାହଉନାହାନ୍ତି।
ହେଁହଁ ହଁ କାଉ ତ ବିଲ୍କୁଲ୍ ନାଇଁ। ମୁଁ ତ କେବେ ଦେଖିଥିବି ମୋରବି ମନେ ନାଇଁ। ମୁଁ ଏବେ ବଏ ରିସେଣ୍ଟ ଏଇ ବରମ୍ପୁର୍ ଗଲାବେଳୋ ଗୋଟେ କାଉ ଦେଖିଲୀ ଇଏ କହୁଛନ୍ତି ଦେଖ ଦେଖ କାଉ ଦେଖ ଦେଖ୍ ଦେଖିଦିଅ ଆଉ ଦେଖିବାକୁ ମିଳିବନି ହେହେହେ।
ପାଇଗଲାଣି ଧିରେ ଧରେ ସବୁ ଲୋପ ପାଇଗଲାଣି।
ହଁ। ଆଗରୁ ତ ଯୋଉ ଦିଅନ୍ତି ଯୋଉ ଶ୍ରାଦ୍ଧ ହରିକାରେ ପିଣ୍ଡ ଦିଅନ୍ତି ଆସିକି କାଉକୁ ଅପେକ୍ଷା କରନ୍ତି ଆସିିକି ଖାଇବାକୁ ଏବେ କାଉତ ଦେଖା ହଉନାହାନ୍ତି ତଳେ ତଳେ ଦେଲେ ସେ କୁକୁର ଆସିକି ଖାଇଦଉଛନ୍ତି ନହେଲେ ଗାଈ ହେରିକା ଖାଇ ଦଉଛନ୍ତି ଆଉ କାଉ କଥା ହୋଉ ଛାଡ। ହୁଁ। ପାରା କିନ୍ତୁ ଏବେ ଟିକେ ଟିକେ ଦେଖ ଦେଖା ହଉଛନ୍ତି ସିଏବି ଧୀରେ ଧୀରେ ଲୋପ ପାଇଯିବେ। ଏବେ ଯୋଉ ହଉଚି ସବୁ ଯୋଉ ଫୋନରେ ଫୋନତ ଘରେ ଘରେ ହେଇଗଲାଣି।
ହଁ ଆଗରୁ କିନ୍ତୁ ଫୋନ ନଥିଲା। କିଛି ନଥିଲା ଫ୍ୟାମିଲି ମାନଙ୍କ ସହିତ ଫାମିଲି ସହିତ ଟାଇମସ୍ପେଣ୍ଡ କରି ହଉଥିଲା ସବୁ କିଛି ଏବେ କିନ୍ତୁ ଆଉ ସେ ସବୁ କିଛି ନାହିଁ।
ଛୁଆଙ୍କୁତ ଫୋନ ଧରେଇ ଦଉଛନ୍ତି ଆଉ ହୁଁ ହୁଁ ହୁଁ।
ସବୁ ଜିନିଷ ଚେଞ୍ଜ ହେଲାଣି ଯଉ କୁହନ୍ତିନି କିଛି ଜିନିଷ ପାଇବାକୁନି ହେନେ କିଛି ଜମିଷ ହରେଇବାକୁ ପଡେ ଇଏ ହଉଛି ସେଇ ଟାଇପ ର କଥା।
ହଁ ଫୋର ଜି ଫାଇଭ୍ ଜି ଯୋଉ କରୁଛନ୍ତି ସେଇ ସବୁ ହେଲା ବେଳକୁ ଟାୱାର ଯେତେ ବସେଇଲା ବେଳକୁ ସବୁ ପକ୍ଷୀ ମାନଙ୍କ ପାଇଁକା ଟିକେ ଖରାପ ନା ଆଉ ସେଇଥିପାଇଁ ପକ୍ଷୀ ମାନଙ୍କର ଲୋପ ପାଇଯାଉଛି ଫୋନ ରେ ବେଶୀ କଥା ହେଲେ ବେଶି ଟାୱାର ଯୋଉ ବସା ହଉଛି ତାଙ୍କ ଇଏରେ ପ ପକ୍ଷୀ ମାନେ ମରି ବି ଯାଉଛନ୍ତି ସେଇଟା ବି ଗୋଟେ ଇଏ ହଉଛି। ଯେତିକି ବିଜ୍ଞାନ ଆମ ପାଇଁ ଭଲ କରୁଛନ୍ତି ସେ ସେତିକି ଖରାପ ଓ ବେଶୀ ଗାଁ ଏରିଆରେ ଦେଖିବ ହଁ ଗାଁ ଏରିଆରେ ବେଶୀ ଦେଖିବ ନଈ ଫଇ ପାର ହେଇକି ସବୁ ଯାଆନ୍ତି। ମାନେ ଯଦି ପ୍ରେଗନେଣ୍ଟ ଥିବ ତ ଛୁଆ ହେଲା ବେଳକୁ ଯଦି ନେଲା ଭିତରେ ଛୁଆର କିଛି ହେଇଯାଏ କି ମାଆର କି କିଛି ହେଇଯାଏ କି ଦିଜଣଙ୍କର ବି କିଛି ହେଇଯାଏ।
କହି ହବ ନି।
ହଁ ଏବେ କିନ୍ତୁ ସେଇଟା ସୁବିଧା ଅଛି କିନ୍ତୁ ଏବେ ଆଉ ନ ନର୍ମାଲ୍ ଡେଲିଭରି କରୁନାହାନ୍ତି ପଇସା ପାଇଁକା ସିଜରିଂ କରିଦେଉଛନ୍ତି।
କରନ୍ତା ମାନେ ଲାଭ ହିଁ ଲାଭ ହୁଅନ୍ତା କ୍ଷତି ହିଁ କିଛି ହୁଅନ୍ତାନି।
ହଁ।
ସେଇଭଳିଆ ଜିନିଷ ଖଡ ହବା ଦରକାର।
ହୁଁ ହୁଁ ସେଇଆ ଆଉ। ଯାହା ବି ହେଲେ ଗୋଟେ ର ଯୋଉ କୁହନ୍ତି ଗୋଟେ ଜିନିଷ ର ସବୁ ଦିଟା ସାଇଡ ଥାଏ ଗୋଟେ ଭଲ ଗୋଟେ ଗୋଟେ ଖରାପ ତ ଯୋଉଟା ହଉଛି ସେଇଟାଦି ଗୋଟେ ବି ଭଲ ଭଲ ବି ହଉଛି।
ଏ ଯୋଉ ସ୍ମାର୍ଟ ଫୋନ ସବୁ ବାହାରିଲା ସ୍ମାର୍ଟ ଫୋନ ପାଇଁ ବହୁତ ଲୋକ ଲୋକ ମାନେ ମଣିଷ ହେଇଗଲେ ବହୁତ ଲୋକ ବି ତଳି ତଳାନ୍ତ ହେଇଗଲେ।
ହଁ।
କେତେ ଛୁଆ ସବୁ ଗେମ୍ ଖେଳିକି ନଷ୍ଟ ହେଇଗଲେ। କାହାର ଆଖି ଚାଲିଗଲା। ହଁ କିଏ ସୁଇସାଇଡ କରିଦେଲା ଗେମ୍ ପାଇଁ ବହୁତ ସାରା ନିୁଜ ମଝିରେ ବାହାରି ନଥିଲା ଗେମ ପାଇଁ
ହଁ ହଁ ଯୋଉ ପବଜି ଗେମ୍ ଗୋଟେ ଥିଲା ସେଇଟା ଖେଳିକି ବି କେତେ ବହେ କରୁଥିଲେ କେତେ ପଇସା ସବୁ ହରାଇଲେ କେତେ
ଆଖି ନଷ୍ଟ ହେଇଯାଏ ବହୁତ ହୁଏ ହଏ
ହୁଁ ଆଉ ମୋବାଇଲ ଦ୍ଵାରା ବି ଆଉ ପରିବାର ଭିତରେ କଥାବାର୍ତ୍ତା ନାହିଁ ତ? ଯିଏ ଯାହା ମୋବାଇଲ ରେ କଥାବାର୍ତ୍ତା ହେଲେ।
ଏ ପାଖ ରହିବା ତ କିଛି ଆଗରୁ କଣ? ଘର କଥା ମନେ ପଡ଼ଲେ ଯାଇକି ଦି ଚାରି ଦିନ ରହିକି ଏବେ ମୋବାଇଲ ଅଛି ଭିଡିଓ କଲ୍ ମାର ଏବେ ଫାମିଲି ଯେତେ ଗ୍ରୁପ ହେଇଗଲାଣି ମାନେ ବାପା ମା ଭାଇ ମାନେ ପିଲା ଛୁଆ ଗ୍ରୁପ କରି ଦେଲେ ସେ ଗ୍ରୁପ ରେ ଏକା ସାଙ୍ଗରେ କଥା ହେଇଯାଏ ଜଣ ଜଣ କରି କି ଆଉ ।
ହଁ ମୋ ମା ମାନେ କୁହନ୍ତି ତ ଏବେ ତ ଫୋନ୍ ଅଛି ତାଙ୍କ ଇଏରେ ଯେ ତ ନୂଆ ନୂଆ ବାହା ହେଇକି ଯାଇଥାନ୍ତି ତାଙ୍କ ଫୋନ ବି ନଥାଏ। ଖାଲି ଇଏରେ କ କଥା ହେବେ ଚିଠି ରେ କଥା ହେବେ କହିବେ ଚିଠି ଯାଇକି ପହଞ୍ଚିଲା ବେଳକୁ ବହୁତ ଦିନ ଲାଗିଯାଏ। ତାଙ୍କର ରିପ୍ଲାଏ ଆସିଲା ବେଳକୁ ବହୁତ ଦିନ ଲାଗିଯାଏ ମାନେ ଆମର ସ୍ୱପ୍ନ ହେଇ ଯେ ଆମ ଘର ଲୋକ ସହିତ କଥା ହେଇଯିବ ଏବେ ତ ମାନେ ଫୋନ ରେ କଥା ହେଇଯାଉଛ ଭିଡିଓ କଲ କରିଯାଉତ କରିଦଉଛ ଏବେ ବାହା ହେଇକି ଗଲେ ବି ତମମାନଙ୍କୁ କି କିଛି ଲାଗୁନି ହଁ କାରଣ ତମେ କଥାବାର୍ତା ହେଇକି
ମନ ଭିତରେ ଗୋଟେ ଇମୋସନ ଥାଏ କି ହଁ ଚାରି ଦିନ ପରେ ଯୋଡି ଚିଠି ଆସିବ ଗୋଟେ ଉତ୍ସାହ ଥାଏ କି ହଁ ମୁଁ ପଢିମି ଚିଠି କେତେ ଖୁସି ଲାଗେ ସେ ଚିଠି ତାକୁ ପଢିଲେ ମାନେ ଚେୟାର ର ଗୋଟେ ଜିନିଷ ଗୋଟେ ଫେସ ର ଗୋଟେ ଗ୍ଲେସ କରେ ଏବେ ସେସବୁ ନାହିଁ ହଉ ଚିଠି ତ ଆସିବ ଲେ ଖାଇଯିବ ଆଉ।
ହଁ ଚିଠି ଆଉ ଏବେ କାଲି ଆଉ କିଏ ଆଉ ଲେ ଖୁଚି ନା ଇଏ କରୁଛିୁ ଏବେ ତ ସବୁ ହେଇଗଲାଣି।
ଆମେ କିନ୍ତୁ ମୋ ସ୍କୁଲ ଟାଇମ ବେଳେ ମୁଁ ବହୁତ ମାନେ ସାଙ୍ଗ ଛୁଆ ଝିଅ ଛୁଆ ସବୁ ଚିଠି ଲେଖା ଲେଖି ହଉ।
ଆଛା ହଁ ଗ୍ରିଟିଙ୍ଗସ ଦିଆ ହୁଏ ହଁ। ସେତେବେଳେ ତ ଥାଏ ଆଉ କେତେ ମାନେ ହାନି ଓନ୍ୟୁୟର୍ ଆସିବ ମାନେ ଆଗ ଯାଇକି ଦୋକାନ ରେ ଭିଡ।
ଦୋକାନରେ ସବୁ ଭିଡ଼ ଏବେ ସବୁ ଫୋନରେ ହାପିନ୍ୟୁୟର୍ କରିଦେଲେ ସଇଲା। ଏତେ ସାରା ସବୁ ଭଲ ଭଲ ଜିନିଷ ଲେଖିକି ଅଁ।
ପିଲା ଦିନ ପିଲାଦିନ ପିଲା ଦିନ କେହି ଦେଇ ପାରିବେନି। ସବୁଠାରୁ ବେଷ୍ଟ ପିଲା ଦିନ ଖାଇଲ ପିଇଲ ନୋ ଟେନସନ ବିନ୍ଦାସ୍‌ ବୁଲ। ଏବେ କିନ୍ତୁ ଆଉ ପ୍ରାନାହିଁ।
ତାପରେ ଗ୍ରୀଟିଙ୍ଗସି ବି ଆ ଯୋଉ ଗୀତ ଗୋଟେ ବାଜେ ଶୁଣିଛେ ନା ନାଇଁ ସେମିତିଆ ଗ୍ରୀ ଗ୍ରୀଟିଂଶ ୟୁଜ କରଛ ନା ନାଇ ଯୋଉ ଗେମ୍ତି
ହଁ ହଁ ହଁ ମୁଁ ହଁ ମୁଁ ଗୋଟେ ପାନପତ୍ର ହ୍ନା କିଣିଥିଲି ପଚାଶ ଟଙ୍କା ଦେଇକି ତାତେର ବିଭିନ୍ନ ପ୍ରକାର ଗୀତ ବାଜେ। ବେଳେ ବେଳେ ଭାରି ମାନେ ବେଳେ ଭାରି ଇଏ ଲାଗେ ହେସ୍ କାହିଁକି ବଡ ହଉଥିଲି ଛୋଟ ଥିଲି କେତେ ଭଲ ଥିଲି ସେଭଳିଆ ଛୋଟହେଇକି ଥାନ୍ତେ କି ନୋ ଟେନସନ ଖାଅ ପିଅ ବିନ୍ଦାସ।
ଛୁଆ ମାନଙ୍କ ସମୟରେ ଆହୁରି କେତେ କଣ ଚେଞ୍ଜେସ୍ ହବ ସେମାନେ ଆଉ ମାନେ ନା ହେରିକା ଆଉ ଧରି ଡାକିବେନି ଏବେ ଖାଲି ଡ଼ାକିବେ ଲାପଟପ୍, ମୋବାଇଲ ଏଗୁରା ଧରିକି ଡାକିବେ।
ଏବେ ତ ଛୁଆ ଜନ୍ମ ହେଲାବେଳକୁ ଫେମସ
ହଁ ଜନ୍ମ ହୋଉହୋଉ କା ତ ଫୋନ ଧରା ହଉଛି ଆଉ।
ଛୁଆ ଯଦି ଜନ୍ମ ହୋଉ ହୋଉ ମେଡିକାଲରେ ଯଦି କାନ୍ଦିବା ବଦଳରେ ହସିଲା ସିଏ ବି ଫେମସ ପୁରା ଭାଇରାଲ।
ହେଁ ହେଁ କଣ କରିବ।
ଆମ୍ ଆଉ ଆମେ ତ ସବୁ ଆମ ପିଲା ସବୁ ହେଲା ବେଳକୁ ଆଉ ସିଏ ପୁରା ପ୍ରୋ ହେଇଯାଇଥିବେ।
ହୁଁ।
ମାନେ ଆମ ପିଲାଦିନର ଫଟୋ, ଭିଡିଓ ଆମକୁ ଗୋଟେ ସ୍ୱପ୍ନ ମିଳୁନେଇ। ଆ ତାଙ୍କ ଦରେ ଖୋଜୁଛନ୍ତି କିନ୍ତୁ ଏବେକା ଜେନେରେସନ ପିଲାମାନେ ଟେନସନ ନାହିଁ।
ଫଟ କୁଆଡୁ ଅଛି ଏବେ ତ ମୋବାଇଲ ଉଠେଇଲେ ରହିଲା।
ହଁ।
ନହେଲେ ଆଗରୁ ଯୋଉ ଆଲବମ୍ କରନ୍ତି ରଖନ୍ତି। ଯେତେବେଳେ ମନେ ପଡିବ ଆଲବମ ଦେଇକି ଆଲବମ ଆଲବମ ଖୋଲିକି ଦେଖିବ ମୋ ମନେ ପକେ
ଆମ ଘରେ ଅଛି ଦି ତିନିଟା ଆଲବମ୍ ଅଛି ସବୁ ପିଲାଦିନର ଫଟୋ ସବୁ ହଁ ସବୁ ବାପା ପା ବୋଉ ଙ୍କ ବାହାଘର ଫଟୋ ସବୁ ଅଛି, ଏବେ ଆଉ କିନ୍ତୁ କେହି ଆଲବମ କରୁନାହାନ୍ତି।
ହଁ ଏବେ ଆଉ ସେ ବାହାଘରରେ ଯାହା କରିଦଉଛନ୍ତି, ସିଏ ବି ବଢିଆ କ୍ଲାରିଟିର ଆଲବମ କରୁଛନ୍ତି। ସେ ଆଗ ଭଳିଆ ଆଉ ନାଇଁ ସେ ଯଦି ଆଲବମ ରେ ଫଟୋ ଖରାପ ହେଇଯିବ ତ ତାକୁ ପାଉଡର ପକେଇକି ରଖା ହୁଏ। ହେଁ ହେଁ ଜରି ସହ ଲାଗିଯାଏ ବୋଲି ସେଇଟା ବି ଆମର ବି ଥୁଆ ହେଇଛି କିନ୍ତୁ ଏ ଏବେ ତ ଆଉ ଉଠା ହଉନି ଆଉ ମୋବାଇଲ ତ ସବୁ ରହିଲା ଆଉ। ଯେତେବେଳେ ଦେଖ ଗ୍ୟାଲେରୀରେ ଆଉ। ହଉ ଠିକ୍ ଅଛି, ଆମେ ପରେ କଥା ହବା ଆଉ।
ହଁ ହଁ। ହଉ କାଟିଦିଅ।